ଆ ଆଉ କଣ କରୁଥିଲେ
ରୋଷେଇ କରୁଛି
ହୁଁ ଗୋଟିିଏ ସିଲେଇ ଚାଲିଛି ଆଉ
ହଁ ହଁ ସିଲେଇ କରୁଛ ତାହେଲେ ନା
ମୁଁ ଡବଲ ସିଲେଇ କରେ ନା ମୋର ନାଇଟି ଫାଟି ନିଅନ୍ତି କରେନି ମେସିନ୍ ପକେଇଛି ମୁଁ ସିଲେଇ ଜାଣିନି। ହେଲେ ମୁଁ ବ୍ଲାଉଜ୍ ଫ୍ଳାଉଜ ଜାଣିନି ନା ଭଲ ଭଲ ସେ ଦେ ପକେଇ ମୋ ନିଜ କପଡା ମୁଁ ସିଲେଇ କଲି। ଟାଇମ ଟିକେ ଡବଲ ସିଲେଇ ତ ଜାଣିଥିବ। ମାର୍କେଟ ରେ ଡବଲ ସିଲେଇ କଲେ କେତେ ପଇସା ନାଖେ?
ହଁ ଟଙ୍କା ପାଞ୍ଚଟା ଦଶଟା ତ ଆଉ।
ପାଞ୍ଚ ଦଶ ଟଙ୍କାର ଡବଲ ସିଲେଇ।
କୋଉଠି ଏଇଠି ଆମ ଏପଟେ ବହୁତ କମ। ସେପଟେ କେତେ କହିପାରିବିନି ଡବଲ ଗୋଟେ ସିଲେଇଲା ବ୍ଲାଉଜ ଟେ ଗୋଟେ ସିଲେଇଲା ମାନେ ମାତ୍ର ଦଶ ଟଙ୍କା ଦଉଛନ୍ତି।ଡବଲ ମାରିଲେ ହଁ। ନାଇଁ ବା ଦଶ ଟଙ୍କା ନାଇଁଟି ଗୋଟେ ସିଲେଇଲା କୋଡିଏ ଟଙ୍କା ଙ୍କା ଆଉ ବ୍ଲାଉଜ ସିଲେଇଲେ ଦଶ ଟଙ୍କା ହୁଁ।
ନାଇଁ ଏଠି ନାଇଁ ଏଠି । ଓ ଅଧିକା ପଇସା କୋଡ଼ିଏ ତିରିଶ ଟଙ୍କା ଚାଳିଶ ଟଙ୍କା ବୋଧ ସିଲେଇ ମାରିବ ମାନେ ହାତ ।
ଆଉ କଣ ରୋଷେଇ ହେଲାଣି ଆରମ୍ଭ?
ରୁଟି କରିଦେଇଛି ଆଉ। ରୁଟି ଆଜି କ୍ଷୀର ଖିଆ ହବ ଏ ସନ୍ଧ୍ୟାବେଳେ ଏ ଚା ଟିକେ ଆଉ କଣ ଏମିତି ଟିକେ ଖାଇଦେଇଚି ଆଉ।
ହଁ ହଁ।
ଆଉ ତମେ?
ମୁଁ ବି ଏଇନା ରୋଷେଇ କରୁଛି। ଡାଲ ଭାତ ବସେଇଛି ଆଉ ଡାଲି ଏଇନା ପ ପ ହୋଉଚି ତାପରେ କଣ ଗୋଟେ ଭାଜିବି ଆଉ।
ତମର ରାତିରେ ଭାତ ଖାଅ କି?
ଆମର ଆମ ମାନେ ମୋ ସ୍ଵାମୀ ଖାଆନ୍ତି ତାଙ୍କୁ ଭାତ ପସନ୍ଦ ମୁଁ ଯଦି ସେ ନଥିବେ ରୁଟି ବନେଇକି ଖାଇଦିଏ। ଆଉ ସିଏ ଯଦି ଥିବେ ନିହାତି ଭାତ କରିବାକୁ ପଡେ। କାହିଁକି ତାଙ୍କୁ ଟିକେ ରୁଟି ପସନ୍ଦ ନୁହଁ ଭାତ ହିଁ ଭଲ ଲାଗେ। ଯେତେ ରୁଟି ଖାଇଲା ବି ଭାତ ଟିକେ ନହେଲେ ତାଙ୍କୁ ଶାନ୍ତି ତି ନାହିଁ।
ଭାତ ରୁଟି। ଖାଇବେ ଦି ଟାଙ୍କ
ର ରୁଟି କରୁନି ଭାତ କଲେ ଆଉ ଦିଟା କରିବାକୁ ଇଚ୍ଛା ହଉନି ମୁଁ ଖାଇଦଉଛି ଭାତ ଆଉ।
ହେଲେ ମତେ ଟିକେ।
ଭାତ ଅରୁଆ ନା ଉଷୁନା?
ନାଇଁ ଉଷୁନା। ଆମର ସବୁବେଳେ ଉଷନା ଅରୁଆ ଆମର କେତେ ଖାଉନୁ। ଏଇ ପୂଜାପର୍ବ ହେଲା ଖାଇବା କଥା। ହ ହଁଉ ଏମିତି ଆଉ।
କଣ ଦିନବେଳେ ତରକାରୀ ପତ୍ର କରୁଥିଲେ।
ସକାଳେ କରିଥିଲି। ହଁ ଯୋଉ ଖରାବେଳେ କରିଥିଲି କଣତି ଅମୃତଭଣ୍ଡା ତରକାରୀ, ଡାଲି।
ହଁ ହଁ ହ ଆଉ ଏନ ରାତରେ?
ଡାଲିି କଲି ଆଉ ଭାତ ଭାତ ଡାଲି ହେଇଛି। ଆଉ ଭଜାଟେ କରିବି ଆଉ।
ହୁଁ ହୁଁ। ହୁ କଣ ଭଜା କରିବ?
ଭଜା। କରିବି ଭାବୁଛି ପୋଟଳ ଅଛି ପୋଟଳ କରିବି। ନା ପୋଟଳ ଝିଅ ତ ଖାଉନି। ଆ ସେ ଖାଲି ଆଳୁ ଟିକେ ତାକୁ ଭଲ, ମୁଁ ଭାବୁଛି ଆଳୁକୁ ଛୋଟ ଛୋଟ ପିସ୍ କରି କାଟି ଦେଇକି ପୁରା ସରୁଆ ସରୁଆ। କରିକି ସେଠରେ ପିଆଜ ଟିକେ ଅଧିକା ପକେଇକି ଭାଜିଦେବି ବୋଲି ଭାବୁଛି। ମାନେ ସେଠି କିଛି ପଡିବନି ଲଙ୍କା ପଡି ଏ କେବଳ ଶୁଖିଲା ଲଙ୍କା ଆଉ ସୋରିଷ ପଡିବ ଆଉ ଜିରା ଟିକେ ପଡିବ। ଗୋଟା ଜିରା ଫୁଟଣ ହଁ ଫୁଟଣ କରିବି ଆଉ ମାନେ ଆଳୁଟାକୁ ଛାଞ୍ଚି ଦେଇକି ତାର ଚୋପା ଛଡିେଇ ଦେଇକି ମାନେ ପୁରା ସରୁ ସରୁ ଛୋଟ ଛୋଟ ସରୁ ସରୁ କରିକି। କାଟିକି ତେଲରେ ସେଟାକୁ ଭାଜିଲେ ଭଲ ଲାଗେ ଝିଅ ବି ଖାଏ ସମସ୍ତେ ଖାଉ। ଆଉ ଆମ ମୋ ଝିଅ ତ ପନିପରିବା କିଛି ଖାଉନି।
ହଁ ଛୋଟ ପିଲା ତ।
ହଁ ସେ ପା ପନିପରିବା କିଛି ଖାଉନି ପନିପରିବା ଆସ ପିଆଜ ଏ ସରି ଯୋଉ ପୋଟଲ ହେଲା କି ଯାହା ବି ହଉ କିଛି ଖାଇବନି କେବଳ ଆଳୁ ଟିକେ ହେଲା କି ବାଇଗଣ ଟିକେ ହେଲା ଖାଉଛି
ପିଲାମାନେ ଟିକେ ପରଡିଆ ଖାଇବାକୁ
ଭଜା ଭଜି ଟିକେ ହେଲେ ଖାଇବ ସିନା ତରକାରୀ ଏତେ ଭଲ ନହଁ
ଉ ହ ସେ ପନିପରିବା ଟିକେ ଦିଅନ୍ତୁ ପିଲା ଖାଇବା କଥା
ଦେଲା ସେ ଖାଇଲା ସେ ନା ଦଉଛି ଯେ ତରକାରୀ ବି ଦେଇଥିବି ଲେକନ୍ ସେଟାକୁ ସେମିତି ଛାଡି ଦେଇଥିବ ଆଉ ଭଜା ଭଜି ହେଲେ ଖାଇ ଦେଇେଥିବ ଆଉ ତରକାରୀ ଜମା ଖାଉନି ସେମିତି ଛାଡ଼ିଦେବ ସେଇ ଡାଲିରେ ଆଳୁରେ ଖାଇବ ସବୁ ବେଳେ ହେଲା ଆଳୁ ଖାଇଲେ ତ ପନିପରିବା ଟିକେ ତରକା ଜିନିଷ ଖାଇଲେ ସିନା ଭଲ ହବ ଦେହ ।
ହଁ।
ଆଉ ଝିଅ କଣ କରୁଛି ଘରେ?
ସିଏ ଏଇଠି ଅଛି ଆଉ ଏ ସଂସାର ଆସିଥିଲେ କି ଗଲେ
ଘରେ ଆସିକି ଟ୍ୟୁସନ କରୁଛନ୍ତି?
ହଁ ଘରୁ ଗୋଟେ ଛୁଆ ଡାକୁଛି ଆଉ ବୋଉ ଭାଇ ବେପାର ଯଗୁ କୁଆଡେ ଛାଡିବି କଣ କରିବି ମୋର ତ କୁଆଡେ ବୁଲୁଛୁ ନା ଯୋଉ ମଣିଗ ହେଇଗଲା ମୁଁ ହଇରାଣ ମୁ ଦେହକୁ ଦେଖିକି ଝିଅ ଟ୍ୟୁସନ ଝଅକୁ ଦଉନଥିଲି କାରଣ ମୁଁ- ହଁ ଟ୍ୟୁସନ ଦଉନଥିଲି କଣ ପାଇଁ କହିଲେ ସିଏ ମୁଁ ହ ଆଜି ଠାରୁ ଯାଉଛି ନା ଟିଉସନ ନା ଆସିଲେ ଉପର ବେଳେ ଆସିଲେ ମୁଁ -ମୁଁ ହଇରାଣ ଆଉ ଯାଇପାରିବିନି
ହୁଁ ହୁଁ କୁଆଡେ ଉଠି ଯାଇ
ଟ୍ୟୁସନ ଦଉନଥିଲି ଦଶଟା ବେଳେ ଝିଅର ସ୍କୁଲ ହେଇଗଲା ତ ଏ ବର୍ଷ ସେଥି ନାଇଁ କିି ଦେଇ ତଥା ବି ଏବେ ଯୋଉ
ଝିଅର କଣ ତୃତୀୟ କ୍ଲାସ ହେଲା କି ଏଥର ତୃତୀୟରୁ କଣ ମାନେ ଡେ ସିପ
ହଁ ଡେ କରିଦେଇଛନ୍ତି ବା। ଏବର୍ଷ
ହଁ ଆର ବର୍ଷ ଠୁ ଫୋର୍ଥ ରୁ ଥିଲା ଏ ବର୍ଷ ତାହଲେ ଫ୍ରି ରୁ ହେଇଗଲା ନା?
ମୋତେ ଟିକ ମୁଁ କଣ କିି ଝିଅ ପୁଅ କୁ ଟିକେ ଦେଇ ପାରୁ ନଥିଲୁ ଉପରଓଳିଆ। ହୁଁ ଉପରଓଳି ଯାଏ ମୋର ବେପାର ସମୟ ମୁଁ ଉପରଓଳି ଟ୍ୟୁସନ ଦେଲେ ଅସୁବିଧା । ଏ ଏବେ ମଣିଙ୍ଗି ହେଲା ହଉ ମୁଁ ଟିଉସନ ତାକୁ ଦେଇଛି।
ହଁ ହଁ ମର୍ଣିଂ ସକାଳେ କରୁଛନ୍ତି?
ସକାଳୁ ପେଢେକି ପଳେଇବି ଝିଅ ତାର ସ୍କୁଲ ଦେଲା ଆଉ
ହଁ
ଥିଲେ ସ୍କୁଲ ପାଠ ଟିଉସନ ପାଠ ଯାହା ଦିଆହେଇଥିବା
ଯାହା ଯାହା ଥିବ ଲେଖିଦବ ହୁଁ ହୁଁ ନାଇ ମୁଁ ବି ତାକୁ ଛଅ ସାତ ମାସ ହେଲାଣି ମୋ ଝିଅକୁ ବନ୍ଦ କରିଦେଇଥିଲି ଯେ ସେ ଗାଁ ଆଡେ ଯାଇକି କି ବୁଲାବୁଲି କରିଦେଇଛି। ଆଉ ପାଠ ସବୁ ଭୁଲି ଯାଇଛି ଲେଖା ପୁରା ସ୍ଲୋ ହେଇଯାଇଥିଲା ଟିଉସନ ବନ୍ଦ ଘରେ ବି ପଢା ପଢି ବନ୍ଦ ହେଇ ଗଲା ଗାଁ ରେ ବୁଲିଲା। ଆଉ କଣ କରିବା ଟିଉସନ ବି ଯାଉଥିଲା ଯେ ଟିକେ ହାତ ସ୍ପିଡ ଥିଲା ଟିଉସନ ବନ୍ଦ କରିଦେଲି ତାପରେ ସେବେଠୁ ନାଇଁ ଭାବିଲି ଟିଉସନ ଟା ନଦେଲେ ହବନି ଆଉ ଶନି ଟା ଯାଉଛି ମାସେ ହେଲା ଯାଉଛି ଆଉ
ମୁଁ ଟିକେ ଆସିଲେ ରହୁନି ତ ସେଥିପାଇଁ କି ଟିଚର ଟିଏ ଡାକୁଛି ଘରକୁ।
ହଁ ନାଇଁ ଘରକୁ ଆସିଲେ ଆସିକି ପଢେଇବା ଟା ବହୁତ ଭଲ କାହିଁକି ନା ସେମାନେ ବି ଟିକେ ଯାହାହେଲେ ବି ଛୁଆର ବି ଟିକେ ଭୟ ରହିବ।
ଛୁଆର ଭୟ ରହିବ ତାପରେ ଉଁ ସିଏ ଏଁ ଏଁ ଏଁ ମାନେ ଗୋଟେ ଯୋଉଟା ଜିନିଷ ଟା ହେଲା ଆମେ ଯାଇ ଛାଡି ନିରାପଦରେ ରହିଲୁ ନିରାପଦ ବି ଘରେ ଜିବନ୍ତ। ଲଗଲାନା ମୁଁ ଯୋଉ ଇଆଡେ ସିଆଡେ ଯାଉଛି ମନେକର ଗୋଟେ ଟିୟୁସନ ଟା ଗୋଟେ ଛାଡି ଦେଇକି ଯାଇଥିବି କୋଉଠି ଟିକେ ଲେଟ୍ ହେଇଗଲା ମୁଁ ଇଆଡେ ବ୍ୟସ୍ତ ହେବି ନା ନାଇଁ ହଁ ସେଥିପାଇ କି ହଁ ସେଥିପାଇଁ ବାରା ମାଣିଙ୍ଗି ସ୍କୁଲ ପର୍ଯ୍ୟନ୍ତ ତାକୁ ଦଉନଥିଲି ଟିଉସନ ଡେ ହେଲେ ମଣି ଦେବି ବୋଲି ଟିଉସନ ଟା ମଣିଙ୍ଗି ରେ ମୁଁ ରହିଲି ଆଡେ ରୋଷ ସେ ଅଡର୍ କାଲେ, ସେ ତା ଟିଉସନ କଲା ଇଏ ସବୁ ସଇଲା ଗାଧେଇ ପାଧେ ଦେଇକି ତା ସହ ସ୍କୁଲ୍ ଯିବ, ଆଉ ମୁଁ ମୋର ଆଁ, ସ୍କୁଲ୍ ଟିଉସନ ଟା ସରିଲା ପରେ ଖାଇ ପିଇକି ଗାଧେଇେ ପାଧେଇ ଖାଇପିଇ ତା ସହ କଲା ମୁଁ ମୋର ବାକି ଯାହା କାମ ଥିବ କରିବି ରୋଷେଇ ବାସ ତ ସବୁ ଭାତ ଫାତ ରାନ୍ଧିବାକୁ ପଡିବ ସକାଳୁ ଆଉ, ଖାଇକି ଯିବ ଛୁଆ ଆଉ।
ହୁଁ ତୋର ଖଣ୍ଡଗିରିରେ ରହୁଛ ନା?
ହଁ ଖଣ୍ଡଗିରି।
ହୁଁ, ସେ ତ ପାଖ ହେଇଯାଉଥିବ ଆଉ।
ହଁ ପାଖ ଆମେ ବୁଲିକି ଯାଉଚୁ ନା ଏପଟେ ଆଉ ମରମୁଣ୍ଡା ହେଇକି ଆଉ। ନହେଲେ ଖଣ୍ଡଗିରି ଉଦ୍ ଉଦୟଗିରି ମଝି ରାସ୍ତାରେ ଗଲେ ପାଖ ହବ। ଆଜି ରାସ୍ତା ଟା ବନ୍ଦ କରିଦେଇ ହେ ନା।
ମଝି ରାସ୍ତା କୋଉଟା ବନ୍ଦ ହେଇଛି?
ଖଣ୍ଡଗିରି ଉଦୟଗିରି ମଝି ରାସ୍ତା ଟା ବନ୍ଦ କରାହେଇଯାଇନି। ହେ ବନ୍ଦ ହେଲାଣି ଝିଅ ଅ, ବୋଧରେ ଗୋଟିଏ ବର୍ଷ ଯାଇଚି ସେବାଟା ଆଉ ତାପରକୁ ତ ବନ୍ଦ ହେଇଗଲା ଆଉ।
ହୁଁ, ହୁଁ ସେପଟଟା ପାଖ ହଉଥିଲା ତାହେଲେ।
ହଁ ସିଧାପୁରା ତ ଆଉ, ସିଧା ବାହାରିବା ଖଣ୍ଡଗିରି ଛକରେ ଆଉ ଏମିତି ବୁଲି ବୁଲି ବରମ୍ ମୁଡା ହେଇକି ଯାଉଛୁ।
ହୁଁ,
ଆମର ହେଟା ବନ୍ଦ କରିଦେଲା ଆଉ ଭାଇବ୍ରେସନ୍ ହଉଚି ବୋଲି ଗାଡି ମଟର ସବୁ ଯେ ଗଲେ। ପାହଡ଼ ଗୁଡା ନଷ ରହିଯିବ, ନାଇଁ ପାହାଡର ଛୋଟ ରାସ୍ତା ନୁହେଁ, ନାଇଁ ଛୋଟ ରାସ୍ତା ନୁହେଁ ଯୋଉ ପାହାଡ ସେ ଏପେ ବାହାରେ ଏପଟେ ପାହାଡ଼ ନା
ହୁଁ,
ଝିରେ ଯଦି ଗାଡି ଯିବ ଭାଇବ୍ରେସନ୍ ହେଇକି ପଥର ଟା ଭାଙ୍ଗ ଖସିଯିବନି।
ଖସିଯିବ ହଁ ହଁ।
ସେ ଗୁମ୍ଫାଡା ସବୁ ଇଏ ହେଇଯିବ ସେଠ ଭାଇବ୍ରେସନ ହବ ଭାଇବ୍ରେସନ ନେଇକି ନଷ୍ଟ ହେଇଯିବ ସେଥି ବନ୍ଦ କରିଦେଇଛି।
ବନ୍ଦ କରିଦେଲେ ହଁ ହଁ।
ଲୋକ ବୁଲି ବୁଲିକି ଯାଉଛନ୍ତି ଆଉ ଅପଟ ସେପଟେ ଆଉ। ହ
ଭଲ ମାର୍କ ହେଇଥିଲା ଝିଅର ଏଇଥର।
ହଁ ଝିଅ ସେଭେଣ୍ଟି କେତେ ରଖିଥିଲା।
ଉଁ ହୁଁ।
ଆଉ ତମ ଝିଅ।
ତାର ବି ସେ ଏଇଟି ଟୁ ପରସେଣ୍ଟ ଥିଲା। ତାର ଏଥର ମାର୍କ ଭଲ ରଖୁଥିଲା ଯେ ସେଇ ଟିଉସନ ଟିକେ ଦେଲା କଣ କି ଟିଉସ ରେ ମାନେ ଯେତିକି ପଢିବା କଥା ବୁଝିବା କଥା ବୁଝିବେ।
ହଁ ହଁ ହଁ ହଁ ଆମେ ଖାଲି ଫାଲପ ଟିକେ କରିବା କଥା ଆଉ ଆମେ ପଢ଼ ପେସେନ୍ସ ନାହିଁ। ଟିକେ ପଢେଇ ଆକୁ ପିଲାଙ୍କୁ ତାପରେ ଆଉ ଜିନିଷ ହଁ ତାପରେ ଆଉ ଗୋଟେ ଜିନିଷ କହୁ ଆମେ ଆଉ ଘରେ ପସିବା ଆଉ ନାହିଁ ଆଉ ଅଭ୍ୟାସ। ମୁଁ ପାଛୁଆ ପାଞ୍ଚ ଛଅ ବର୍ଷ ବେପାର କରିବାକୁ ହଁ ନା ନା ମୁଁ ତ ଘରେ ବାଇଆ ହେବି ଝିଅଲୋ ତୁ ଟି ଏଇ ଏଇ ଯିବେ ମଉଣିିକି ସାର୍ ଆସୁଛନ୍ତି ଉପରଓଳିଆ ମୁଁ ଏବେି ଦିନି ହେଲା ଯାଇ ମୋ ମୁଣ୍ଡ ପୁରା ଖରାପ ହେଇଗଲାଣି ସତ କଥା ଆମେ ହଁ ପଇସାଟା ହାତକୁ ନ ଆସିଲା ମାନେ
ହଇରାଣ ଲାଗୁ ହଁ ପରା ଭଲ ଲାଗୁନି ମାନେ ହୁଁ ବ୍ୟସ୍ତିଆ ଲାଗିବ ତାପରେ ମାନେ ପଇସା ଟା ଯଦି ଦେଖିଲେ ସେଇ ଜିନିଷଟାକୁ ମାନେ ଛା ହବ ଯେ ଦୁଇ ପଇସା କେମିତି ହାତକୁ ଆସିବ ଖର୍ଚ୍ଚ ଟା ଆମର ରିବ ଖାଲି ଟାରେ କାଇଁ ବ
ବସିଆ ଆମେ ଆଉ ଭଲ ଲାଗୁନି ପରା ଏଇ କାରିଆ ଏଇଟା ଆପ ରେ ଜଣେ କଥା ହଉଥିଲେ ଯେ କହିଲେ ଭୁବନେସ୍ୱର ତମେ କେତେ ପରିଶ୍ରମ କରଛ ଶୁଣିଲେ ମୁଁ କହିଲି ନାଇଁ ନାଇଁ ଆମର ଅଭ୍ୟାସ ହେଇଗଲାଣି। ତମକୁ କଷ୍ଟ ଲାଗୁଚି। କି ନା।
ଗାଁ ମାନିକେ ସେମାନେ ରହୁଥିବେ ଗାଁ ରେ ତ ବସୁଛନ୍ତି ନା ସବୁବେଳେ
ନାଇଁ ନାଇଁ ନାଇଁ ସେ ଭୁବନେଶ୍ଵର ଅଛନ୍ତି ସିଏ ଭୁବନେଶ୍ଵର ଅଛନ୍ତି ଶୁଣିକି ଲୋକ ଏତେ ବାଟ ବୁଲୁଛ ଶୁଣିକି ମ କରେ ସେ ତମକୁ ସ ନାଇଁ ଲାଗୁଛ ଆମ ଅଭ୍ୟାସ ହେଇଗଲାଣି
ଅଭ୍ୟାସ ଯାହାର ହେଇଥିବ ସେ କେତେ ହେଲେ ବି ବସି
ଆମେ ଆଉ ବସିବାକୁ ଛା ହଉଛି ବସିଲା ମୁଣ୍ଡ ଖରାପ ହେଇଯାଉଛି ତମକୁ ଲାଗିବ ଯେ ହଁ ଦୂର ଲୋକ ଆମେ କଣ ଡାକିବୁ। କରିବ କହିଲେ ସେଇଟା ଭାବିବନି ତମେ ଯେତେବେଳେ ଦର ମତେ କହିବନି ଯାଇକି ଦେବି। ମୁଁ ତ ସବୁ ଏରିଆ କୁ ବ ର କଭର କରୁଛି ଆଉ।
ହୁଁ ହୁଁ। ଆଉ କଣ? ଉଁ ରୋଷେଇ ରାତିରେ ରୁ
ଆଜି ରୁଟି ହେଇଯାଇଛି। ତଉ ହଉ ହଉ ହଉ ହଁ ର ରହୁଛି ରହୁଛି ଆଉ ପରେ କଥା ହବା ହଁ।